ଏ ବାବୁ। ହ୍ୟାଲୋ। ସଞ୍ଜୟ ବାବୁ ଆଜ୍ଞା ଆପଣ କଥା ଶୁଭିଲା ମତେ। ମୋ କଥା ଶଭୁଚି ଆପଣଙ୍କୁ? ହଁ ବନ୍ଧୁ। ହ୍ୟାଲୋ ବନ୍ଧୁ ଶୁଭିଲା ମୋ କଥା ନା ଶୁଭୁନି ଏବେ ବି? ହ୍ୟାଲୋ ହ୍ୟାଲୋ ବନ୍ଧୁ। ସଞ୍ଜୟ ବାବୁ। ହ୍ୟାଲୋ ସଞ୍ଜୟ ବାବୁ ଆପଣଙ୍କ କଥା ଟା ମତେ ଶୁଭୁଛି ଶୁଭୁଛି।
କୁହନ୍ତୁ।
ଆଜ୍ଞା ଆପଣ କୋଉଠି ଏଲିଅନ ଜାଗାରେ ରହିଛନ୍ତି କି ଆପଣଙ୍କ କଥା କେ କେ ହେଇ କଣ ଶୁଭୁଛି କ୍ଲିୟର ମତେ ତେ ଶୁଭୁନି ବୁଝୁଛନ୍ତି?
ବନ୍ଧୁ ସୁବିଲା ଆପଣଙ୍କୁ ବନ୍ଧୁ?
ଆ ଏଥରକ ପୁରା ସ୍ପଷ୍ଟ ଶୁଭିଛି ଆଜ୍ଞା।
ବନ୍ଧୁ କୁହନ୍ତୁ ବନ୍ଧୁ ଆପଣ କଣ ହାଲଚାଲ ବର୍ଷା ବର୍ଷା କଥା କୁହନ୍ତୁ?
ବନ୍ଧୁ ଆପଣଙ୍କ ସହିତ କଥା ହେଇ ଆପଣଙ୍କୁ କଲ୍ ଟା ଖାଲି ଲାଗିଯିବାରୁ ମୁଁ ବହୁତ ଖୁସି ଅଛି। ଆଉ କଣ କହିବି ଆଜ୍ଞା?
ବହୁତ କାଲିଠୁ ଆପଣ କରୁଥିଲେ।
ହ ଆଜ୍ଞା ମୁଁ ଘରେ ଥିଲି। ଆପଣ କୋଉଠି ଥିଲେ କି ଜାଣି ଆପଣ ବୋଧେ ପୋଲ ଉପରେ ଥିଲେ।
ହ୍ୟାଲୋ ମୁ ତ ହେଲେ
କୁହନ୍ତୁ।
ଆଜ୍ଞା ଆଜ୍ଞା। ବନ୍ଧୁ ଆପଣ ସହିତ ମୁଁ ବହୁତ ଦିନ ହେଲା କଥାବାର୍ତ୍ତା ହେଇନି ବହୁତ ଆମକୁ ବହୁତ ଇଏ ଲାଗୁଛି।
କିଏ ଲାଗୁଛି ଇଏ ଜାଗାରେ କିଏ ଲାଗୁଛି ଇଏ ଜାଗାରେ କଣ ଗୋଟେ ଲଗଉନାହାନ୍ତି କିଛି ନ ଲଗେଇଲେ କେମିତି ହବ?
ଯଦି ଖରାପ ଲାଗୁଛି କଣ ଅସୁବିଧା ଲାଗୁଛି ଆଜ୍ଞା ଓହୋ ଏମିତି କୁହନ୍ତୁ ନ୍ତୁନି ଏତେ ଏତେ କଥା କୁହନ୍ତ ନହେଲେ ମୁଁ ଏଇଠି ଠିଆ ଠିଆ କାନ୍ଦିଦେବି ଆଜ୍ଞା ବୁଝୁଛନ୍ତି।
ବନ୍ଧୁ ଏମିତି କୁହନ୍ତୁନି ଆମେ ଆପଣଙ୍କ କଥା ସହିପାରୁନୁ।
ସହି ପାରୁନାହାନ୍ତି ଯଦି ସେଇଠି ପୋଲଟେ ଅଛି ନା। ନଦୀ ଉପରେ ଯୋଉ ପୋଲଟେ ଯାଇଥିବ। ତ ଆପଣ ଜାଣିଥିବେ ତାପରେ କଣ ଟା କରିବେ ଆଉ ବୁଝୁଛନ୍ତି। ଆପଣ ସହି ପାରୁନାହାନ୍ତି ବୁଝିଲେ। ଆଜ୍ଞା ଏମିତି ହିଁ କୁହାଯାଏ। ବୁଝୁ
ବନ୍ଧୁ ଆଜି କଣ ଖାଇଥିଲେ। ଟିକେ ଆପଣ ସାଙ୍ଗରେ ଏତେ ଦିନପରେ କଥା ସେ କଥା କୁହନ୍ତୁ। ଆପଣ ଏମତି କହିପାରନ୍ତି।
ଆଜ୍ଞା ଖାଇବା କଥା ମୁଁ କହୁଛି। ଅ ଯୋଉ କଣ କହିଥିଲି କହିଲେ?
କୁହନ୍ତୁ। ହୁଁ।
ଯୋଉ କଣ କହୁଥିଲି କହିଲେ ଯୋଉ କାଲି ରାତିରେ ଆମର ଦେଶୀ ମାଛ ଟିକେ ଧରା ହେଇଥିଲା। କାଲି ଆମର ଏଇଠି ବର୍ଷାଟେ ହଉଥିଲେ। ତ ଦେଶୀ ମାଛ ଟିକେ ଏଇଠୁ ବିଲୁରୁ ଗାଡିଆରେ ଉଠି ଯାଇ ସେଗୁଡା ଧରା ହେଇଥିଲା। ତ ସେଇଗୁଡା ଆଜି ଖରା ବେଳେ ଆମର ହେଇଥିଲା। ସେଇ ଯୋଉ ଶେଉଳ ମାଗୁର କଉ ଏଇଗଡା ଖାଇଛୁ ଆଉ।
ବନ୍ଧୁ ମୁଁ ଶୁଣିବା ପାଇଲି ଆପଣ ପ୍ରବଳ ମାଛ ମାଛ ଆପଣ ସେ ଆମୁ ବନ୍ଧୁ।
ଆଜ୍ଞା ଆଜ୍ଞା ବନ୍ଧୁ କୁହନ୍ତୁ ଆଜ୍ଞା ମାଛ ନେବେ ଆପଣ କହୁନାହାନ୍ତି ଏଇନା ନେଇକି ଦେଇଦେଇ ଆସିବି କୁହନ୍ତୁ। ଆପଣ ଦରକାର ଆପଣଙ୍କର।
ଯେବେ ଆପଣଙ୍କ ରାତି ହେଲେ ନା ଏବେ ଆଉ କଣ ଖାଇବେ? ନିଶ୍ଚୟ ଆପଣ ଆଜି ଖାଇଥାଅନ୍ତୁ।
ଯୋଉ ତରକାରୀ ଟା ଅଛି। ସେଇଟା ବି ଯଦି କହିବେ ଆପଣଙ୍କୁ ପାର୍ସଲ କରି ଦେଇଦେବି। ତରକାରୀ ଯୋଉ ହେଇଛି ସେଇଟା ବି ପାର୍ସଲ କରି ଦେଇଦେବି। ଯଦି କହୁଛନ୍ତି ଆପଣ।
ନାଇଁ ଆଜ୍ଞା। ଆପଣ ଖାଇଲେ ଆମେ ଖୁସି। ବନ୍ଧୁ।
ଆମେ ଖାଇଲେ ଆମେ ଖାଇଲେ ଆପଣଙ୍କ ପେଟରେ ବୋଧେ ପେଟ ପୁରିଯାଏ ନାଁ କି ଏମିତି।
ହଁ ଆପଣ ଦେଖିଲେ ଏବେ ପେଟ ପୂରିଯାଏ। ଆପଣ କହି ନା। ଆପଣ ଆଉ କଥା ହେଇଗଲା ଆ ପେଟ ପୁରି ଯାଇଛି।
ବୁଝିଲି ଖାଲି କଥା ହେବରୁ ତ ଆପଣଙ୍କ ପେଟ ଟାବି ପୁରି ଯାଇଥିବ ଆଉ। କଣ ଖାଇବା ଟା କଣ ଦରକାର ନାଇଁ କି। ଆଜ୍ଞା ବୁଝିଲି ଆଜ୍ଞା। ଆଉ ବର୍ଷା ରେ କେତେ ଭିଜିଛନ୍ତି? ରଜରେ ଆଜ୍ଞା ମୁଁ ଯାଇଥିଲି ଧୋବଳେଶ୍ୱର ଯାଇଥିଲି। ସେକରେ ଗୋଟେ ହଉଛି କଣ କହିଲେ? ଏ ମନ୍ଦିର ଅଛି। କଣ ସେ ମନ୍ଦିର ଟା କହିଲେ? ମହାବିନାୟକ ମନ୍ଦିର ଜାଣିଛନ୍ତି।
ହଁ ମହାବିନାୟକ ଜାଣିଛି। ମିନି କେଦାରନାଥ ଜାଣିଛି।
ହଁ ହଁ ଆ ସେଇ ସବୁ ତ ଆଉ ସେଇ ସବୁ ମନ୍ଦିର ଯାଇଥିଲୁ। ଏଇ ମହାବିନାୟକ ଟିକେ ମିନି କେଦାରନାଥ ଟିକେ। ଏଇ ସବୁ ପାଖ ପାଖରେ ବୁଲୁଥିଲୁ ଆଉ।
ଆଜ୍ଞା ଆଜ୍ଞା। ତାହେଲେ ଆପଣ ବନ୍ଧୁ ପୁରା ରଜ ଟା ଟୋଟାଲ ଆବଶ୍ୟକ।
ହୁଁ। ଆ କପିଳେଶ୍ଵର କପିଳେଶ୍ୱର ମନ୍ଦିର ଜାଣିଛନ୍ତି।
ତୁ ଆମେ ଫାଷ୍ଟ ଦିନ ଆପଣ ଯାଇଥିଲୁ। ହଁ ଆଜ୍ଞା ଜାଣିଛୁ ଆଜ୍ଞା।
ଫାଷ୍ଟ ଦିନ ଆପଣ ଯାଇଥିଲୁ। ଫାଷ୍ଟ ଦିନ ଆମେ ଯାଇଥିଲୁ। କହିବେ ନା ଆଉ ଫାଷ୍ଟ ଦିନ ଆପଣ ଯାଇଥିଲୁ କଣ କହିଲେ ଏବେ।
ଆମେ ଯାଇଥିଲୁ ଆଜ୍ଞା। ଆପଣ କହିନୁ ଆମେ ଯାଇଥିଲୁ।
ନାଇଁ ଆପଣଙ୍କ କଥାରୁ ଏମିତି ଲାଗିଲା ଯେ ଆପଣ ଏମିତି କହିଲେ ଯେ କପିଳେଶ୍ୱର ଆମେ ଫାଷ୍ଟ ଦିନ ଆପଣ ଯାଇଥିଲୁ। ତ ଏମିତି କହିଲେ ମତେ।
ନାଇଁ ଆ ନା ନାଇଁ ଆପଣ ଭୁଲ ବୁଝୁ ଶୁଣୁଛନ୍ତି। ଆମେ କହୁଛୁ ଗୋଟେ କଥା ଆପଣ ଶୁଣୁଛନ୍ତି
ଓହୋ ହଉ ନାଇଁ ତାହେଲେ କିଛି ଅସୁବିଧା ଥିବ ନେଟୱାର୍କ ର ସେଥିଲାଗି ଏମିତି ହେଇଥିବ ବୁଝିଲକି
ଆଜ୍ଞା ଆଜ୍ଞା ବନ୍ଧୁ ଆପଣ ଆଡେ ବର୍ଷା କେମିତି କଣ ହଉଛି?
ଆ ବର୍ଷା କଥା କାହିଁ କହୁଛନ୍ତି ଟିକେ ମୋର ଇଚ୍ଛା ଥିଲା ସନ୍ଧ୍ୟା ବେଳେ ଯାଇକି ଟିକେ କୁକୁଡାର କୁକୁଡାର ବିରିୟାନୀ ଟିକେ ଖାଇଥାନ୍ତୁ ଅଣ୍ଡା ରୋଲ ଟିକେ ଖାଇଥାନ୍ତୁ କି ଟିକେ ପକୋଡା ଟିକେ ଖାଇଥାନ୍ତୁ ଇଏ ତ ବର୍ଷ ସା ଯେମିତି ହଉଛି ଘରୁ ବାହାର କରିଦଉନି ଆଉ ଗାଡି ବାହାର କଲେ ମାନେ ବା ପା ଧରିକି ଖାଲି କେ କେ କେ କେ ହୋଇଛନ୍ତି ହେ କାଇଁ ଭାର କାଲା ଗାଡଟା ଏଇନା ଓଧାରେ କାଦୁଅ ହବ ଇଏ ହବ ସିଏ ହବ ଥୁ ଏମିତି ଖାଲି ହଉଛନ୍ତି ଆଉ।
ଲେ ଆପଣ ଘରେ ଘରେ ସମସ୍ତଙ୍କୁ ଡରିକିରି କୁଆଡେ ଯାଇପାଇଲେନି ବର୍ଷାରେ
ଘରେ ଡରିକି ଦେଖନ୍ତୁ ଯାହା ହେଲେ ବି ବଡ ଅଛନ୍ତି ସେ ବାପା ଭାରିକା ଅଛନ୍ତି ତାଙ୍କୁ ସମ୍ମାନ ଟା ଦବାକୁ ପଡିବ ଡର କଥା ଅଲଗା କଥା ତ ସମ୍ମାନ ଦୃଷ୍ଟିରୁ ତ ମୁଁ ସେଇଥିଲାଗି ଗାଡି ଟା ଟିକେ ବାହାର କରିନଥିଲି ଆଉ ବୁଝୁଛନ୍ତି
ଆଜ୍ଞା ଆଜ୍ଞା ବନ୍ଧୁ ଆପଣ ଟିକେ କଣ ଖଡ ଖାଡ କରୁଛନ୍ତି।
କେ ଯାଇ ବାହାରେ ଖାଇବେ। ଆଜ୍ଞା ଏବେ ଆପଣଙ୍କୁ କ୍ଲିଅର ଶୁଭିଲା
ବନ୍ଧୁ ଆ ଆପଣ ଟିକେ କଣ ଖଡ ଖାଡ କ
ନାଇଁ ମୁଁ କହିଲି ବୋଧେ କିଛି ଅସୁବିଧା ଥିବ। ଇଣ୍ଟରନେଟରେ ସେଥିଲାଗି ଏମତି ଆମ ଖଡ ଖାଡ ଶୁଭୁଥିବ ଆଉ ବୁଝିଲେ।
ଆଜ୍ଞା ଆଜ୍ଞା ବନ୍ଧୁ ଆପଣ ଯୋଉ ଆଉ ବନ୍ଧୁ ଆପଣ କୋଉ ଏବେ ରହନ୍ତି?
ଏବେ ବା ମୁଁ ବାଜୁପୁରରେ ରହୁଛି ବାଜୁପୁରାରେ ରହୁଛି ଗାଁ ରେ ଆପଣ କୋଉଠି ସହରରେ ରହୁଚନ୍ତି ନା ଗାଁରେ ରହୁଚନ୍ତି?
ଆଜ୍ଞା ମୁଁ ଏବେ ଚ ଚଣ୍ଡିଗଲରେ ରହୁଛି।
ଚଣ୍ଡିଖୋଲଲେ ଚଣ୍ଡିଖୋଲରେ କଣ ସେଠି କରନ୍ତି ଆପଣ? ମିଠା ଦୋକାନରେ ରୁହନ୍ତି ବୋଧେ?
ନାଇଁ ଆ ଏଟା ସିମେ ଫାକ୍ଟ୍ରି ରେ ଅଛି ସି
ଆଜ୍ଞା ସେଠି କଣ ସିମେଣ୍ଟ ତିଆରି କରନ୍ତି ନା କଣ? ହ୍ୟାଲୋ ସେମିତି କହୁଚନ୍ତି
ଆଜ୍ଞା ଅଟୋରେ ଲୋଡ କରୁଛି ଅଲୋଡ କରୁଛି।
ହ୍ୟାଲୋ
ପି ତାଙ୍କର ଲୋଡ କରୁ
ହଉ ଗଡି ଗଡ଼ି ତ ସେଇଟା ତ ଗଡି ତ ଦରକାର ଗଡି ତ ନିଶ୍ଚିନ୍ତ ଦରକାର ସେଇଟା ତ ଆଉ ପ୍ରଥମ ନ ଆଜ୍ଞା ଆଜ୍ଞା
ଲୋ
ଆଜ୍ଞା ବନ୍ଧୁ ଆପଣଙ୍କ କଥା ଶୁଭୁଛି ମୋ କଥା ଟା ମଝିରେ ମଝିରେ ଶୁଭୁନି କି? ହ୍ୟାଲୋ ଆଜ୍ଞା ମୁଁ ଜାଣିପାରୁନି ଏତେ ଇଣ୍ଟରନେଟ ର କାଇଁ ଅସୁବିଧା ହଉଛି? ଆରେ ୟାର